ଉଁ।
କଁ କରୁଛନ୍ତି?
ଏରେ ପୁଅକୁ ଖୋଉଚି।
ଉଁ ହୁଁ କୁଅ ସତ?
କଁ କହିଲ?
ମୁ ଏବେ ପୁଅ କେତ ବର୍ଷର?
ପୁଅ ଗୋଟେ ହଉଚି ପାଞ୍ଚ ବର୍ଷର ଗୋଟେ ହୋଉଚି ନଅ ବର୍ଷର।
ଅଁ ହଁ। ଆଚ୍ଛା କିଛି ନାହି ହଁ ଖାଇକି ବସ୍ ଶୋଇବ ବର୍ଷା ତ ହଉଛି ଆଉ। ଏ କରିଥିଲେ ସୋୟାବିିନ ତରକାରୀ, ଶାଗ ଭଜା ଆଉ- ଭାତ ଡାଲି କରିଥିଲେ ଆମର ସାଧା ଆମର ଆଇଁଷ ତ ନାହିଁ ଆଉ।
ଆଇଁଷ ଜମା ହୁଏନି?
ନାଇ ଆମେ ଆଇଁଷ ଖାଉନୁ।
କିଆଁ ଦୀକ୍ଷା ବାଲା।
ଉଁ ଦୀକ୍ଷା ହେମିତି ତ ଦୀକ୍ଷା ନାଇଁ ଏଇ ତୁଳସୀ ମାଳା ପିନ୍ଧୁଚି ବୋଲି ଆଉ ଆଇଁଷ ଖାଉନି ଆସିକି ଦି ତିନି ବର୍ଷ ହେଲା ଛାଡ଼ି ଦେଇଚି ମୁଁ।
କଣ ସମସ୍ତେ?
ହୁଁ ଘରେ ସମସ୍ତେ ସମ ଘରେ କିଏ ଅଛନ୍ତି ମିସେଜେ ମୁଁ ଆଉ ଛୋଟ ପୁଅ ବାପା ଆଉ। ଆଉ ଦି ଭଉଣୀ ଏଠି ଆସି ମ୍ୟାରେଜ କରିଦେଇଛନ୍ତି।
ଉଁ ହୁଁ ଆଉ ଛୁଆ ପିଲା?
ପୁଅ ଗୋଟେ ଆଉ।
ହୁଁ ହୁଁ।
ପୁଅ କୁ ଏଇ ତିନି ବର୍ଷ ଚାରି ବର୍ଷ ଚାଲୁଛି ଆଉ।
ସମୟ ସମୟ କରୁଛନ୍ତି ଏନୁ।
ଏଇ ଏବେ ତ ଖାଇକିଗଲେ ପୁଅକୁ ନେଇଛନ୍ତି ତ ଶୋଇବା ପାଇଁ ମୁଁ ଏଈ ବସିଛି ବାହାରେ ଆଉ।
ଉଁ କଣ କରନ୍ତି କି ଉଁ ହୁଁ ତମେ କଣ କର?
ମୁଁ ଜବ୍ କରୁଛି ଟାଟା ରେ।
ଉଁ ହୁଁ।
ହୁଁ। ଆଉ ବର୍ଷା କେମିତି ହଉଛି ଆପଣଙ୍କ ଆଡ଼େ?
ବର୍ଷା ତ ଲାଗି ରହିଛି ଆଉ ବର୍ଷା ଦିନ ଠିକି ଲାଗୁଛି ବର୍ଷା ଛାଡୁନି। ଘରୁ ବାହାରି ହଉନି ହୁଁ ହୁଁ।
ଆଉ ଦି ଦିନ ଆଉ ଦି ତିନି ଦିନ ହବ ବୋଧେ ଲଘୁଚାପ ଟା।
ହଁ ହଉଛି ତ ଏ ମେଲା ଏତିକ ହଇରାଣ ଛୁଆ ପିଲା ଟିକେ ସ୍କୁଲ ଯିବା ପାଇଁ କି ହଇରାଣ ହଉଛନ୍ ଯାଉଛନ୍ତି ଗାଡିରେ କିନ୍ତୁ ଅଟୋରେ ଯୋଉ ଯାଉଛନ୍ତି ଓଦା ହେଇ ଯାଉଛନ୍ତି ପା। ଏଇଥର ଯୋଉ ହଇରାଣ। ହଁ ଆଉ ଆ ଆଊ ଯେହେତୁ ଏପଟ ବର୍ଷା ହଉଛି। ବର୍ଷା ହଉଛି ସେଇଥିପାଇଁ ଏପଟ ଗାଡି ମ କଉଠି ଏ ଜାମ ରହୁଛି ଛୁଆ ଯିବା ଆସିବା ବେଳୁକୁ। ବହୁତୁ ମାନେ ଇଏ ହଉଛି।
ହୁଁ।
ହଁ ନାଇଁ ଏବେ। ପୁଅ କୁ ଖୁଅଉଛି ତାପରେ ଆମର ମୋ ଶାଶୁ ନାଇ ଶାଶୁ ଶଶୁର ଖାଇବେ। ତାପରେ ବ-ବଡ ଆସିବ ବଡ ପୁଅ ସ୍କୁଲରୁ ଆସିବ। ତାପରେ ଆମେ ଖାଇବୁ ଆଉ ଘରେ ସମସ୍ତେ ଆମର ଜଏଣ୍ଟ ଫ୍ୟାମିଲି ଆମ
ଜଏଣ୍ଟ ଫ୍ୟାମିଲୀ ଅ ଜଏଟ ଫ୍ୟାମିଲୀ ତ ଲେଟ୍ ହବ।
ହୁଁ ତଥାପି ସକାଳେ ଖାଇଥିଲୁ।
ନାଇ ହୁଁ ସଖାଳୁ ତ ନିଶ୍ଚିନ୍ତ ସ ଖରା ବେଳେ କେ ଯାହା ବି ହେଲେ ଖାଇବା ଆଉ ଏପର୍ଯ୍ୟନ୍ତ ଅପେକ୍ଷା କରିବ କିଏ । ହୁଁ ହୁଁ।
ଆଉ ଏଇଠି ଯା ଘରିକା ସେମାନେ ରୁଟି କରୁଛନ୍ତି। ମୁଁ ଏଇଠି ପୁଅକୁ ଖୁଅଉଥିଲି ଆଉ। ସେ ତାଙ୍କର ଇଲୋକ୍ଟ୍ରୋନିକ ସପ୍ ଅଛି ସେ ତାଙ୍କର ଆସନ୍ତି। ଟିକେ ଲେଟରେ ଆସନ୍ତି ଆଉ।
ଓ ହୋ।
ଲେଜ ବେଳେ ଆସନ୍ତି ଏ ଏ ଦି
ହଁ ଖାଇବି ଦିଟା ପରେ ହେଇଯିବ ବିଲେଶ
ଏଇନୁ ତ କିଛି ବା ହେମିତି ବର୍ଷା ଦିନ କଣ ବେପାର ବେପାର ଦିନ ଏଇ ଖରା ଦିନେ କିମ୍ବା ବାହାଘର ସିଜିନି।
ଆଜ୍ଞା ଏବେ ତ ଶିଯିନି କିଛି
ଏଇନୁ ଖାଲି ଦୋକାନ ରେ ବସିକି ଯଦି ଟିଭି ଲା ଟିଭି ଦେଖିବା କଥା ସେ ଟାଲି ଟିକେ ଲେଟରେ ଲେଟରେ ଯାଆନ୍ତି ତ। ତାଙ୍କର ଦଶଟା ପରେ। ସେ ହେମିତି ତ ଖାଆନ୍ତିନି ଛତୁଆ ଖାଲି ପିଇକି ଯାଆନ୍ତି। ତ ଏଇଜାନା ମୋତେ ଲେଟ ରେ ଭୋକ ହୁଏ ସେ ଲେଟ ରେ ହିଁ ଆସ ନା
ହଁ ଅଭ୍ୟାସ ଯେତେଲା ଟାଇମିରେ ଯେତ ଟାଇମ ରେ ଖାଇ ଯିଏ ସେତିଟା ଟାଇମ୍ ରେ ଅଭ୍ୟାସ ରହିଯାଇଛି ଆଉ। ହଉ ହଉ ସବୁ ଭଲ ସେମିତି ଆ।
ଆଉ କଣ କୁଆଡେ ବୁଲାବୁଲି କରି ଯାଇଥିଲେ ନା ଏଇ ଯୋଉ ଭେକେସନ ପଡିଥିଲା ଛୁଆଙ୍କର ସବୁ ସମସ୍ତେ ତ ଏଇ ଖରାଦିନେ ସମର ଭାକେସନ ଆମ ମାନଙ୍କର ବୁଲି ଯାଉଥିଲୁ।
ନାଇଁ ଛୁଆ ପାଠକ କ୍ଲାସ ହେଇନି ତାର ଲେଖା ହେଇନି। ଏ ବର୍ଷ ଏପେ ଏପେ ଆର ବର୍ଷ ଲେଖେଇବି ଆଉ।
ଯେବେ ଯାଇପାରିବ ଆଉ। ଛୁଆ ପାଠ ପଢିଲା ପରେ ଭେକେସନ ଆମେ ଖୋଜୁଛୁ ଛୁଆ ଛୁଟି ହେଲେ
ବର୍ଷା ପରା କରୁଛି ହଁ ଛୁଆ ପାଠ ପଢ଼ିଲା ମାନେ ତ କୁଆଡେ ଯାଇହବନି ଆଉ।
ହଁ ଏଇ ଖରା ଦିନିଆ ଆକ୍ଚୁଆଲି ବେପାର ସମୟ ଟା। ଏ ଆମେ ଯାଇପାରୁନୁ ଆଉ ଯୋଉ ସମୟରେ ବେପାର ହଉନି ତଳ ଛୁଆଙ୍କର କ୍ଲାସ ହଉଛି ଛୁଟି ହଉନି ଏଇଟା ଆମେ ଭାରି ମାନେ ଇଏ ତ ତଥାପି ସେ ହେ ଭିତରେ ସେ ମଝେ ମଝେ ଗଲୁ ହେରି ଯାଇଥି ଯାଇଥିଲୁ ଆମେ ଭାଇଚାକ ଯାଇ ଥିଲୁ ଆଉ ହାଇଦ୍ରାବାଦ ଯାଇଥିଲୁ। ତଥାପି ଏଇଭିତରେ ପାଞ୍ଚ ଛଅ ଦିନ ଲାଗେ ଟାଇମ ବାହାର
ହୁଁ ନା ଆମେ ଏତେ ଲଙ୍ଗ ରୁଟ୍ ଯାଇନୁ ପାଖାପାଖି ଏମିତି ଯାଇଚୁ ଆଉ।
ନାଇଁ ଭାଇଜାକ ଆକ୍ଚୁଆଲି ବାଇ ରୋଡ ଯାଇଥିଲୁ କାର ରେ ଆମର ଦିଟା କାର ଅଛି। ତ ହୋଲ ଫ୍ୟାମିଲି ପଳେଇଥିଲୁ ଏ ସେ ଯୋଉ ତାଙ୍କର ହେଇଠି ଯୋଉ ମ୍ୟୁଜିୟମ ଅଛି ହେଇରେ ଛୁଆ ଶୁଣିଥିଲେ ତ ଦେଖିବା ପାଇଁ ଇଣ୍ଟରେଷ୍ଟ ଦେଲେ ସେମାନଙ୍କ ପାଇଁ ପଳେଇଥିଲୁ ଆଉ।
ଯାଇଥିଲେ ଯାଇଥିଲେ ହେରି ଭଲ ହେଲା ଛୁଆଙ୍କର ବି ମାଇଣ୍ଡି ଫ୍ରି ହେଲା ଆପଣଙ୍କର ବି ମାଇଣ୍ଡି
ହଁ ଆଜି ହେତବଳେ ହେତବଳେ ହେ ସେତେବେଳେ ଆମେ ଠିକ୍ ରେ ବୁଲି ପାଉନଥିଲୁ ଖୋଜୁଥିଲୁ ସମୟ। ଆଜିକାଲି ଛୁଆ ସବୁବେଳେ ବୁଲିକି ବି ତାଙ୍କ ମନ ଭରୁନି ସବୁବେଳେ ଆମେ ବୁଲି ଯାଉଥିବୁ।
ହୁଁ ଏତ ଛୁଆ ଙ୍କ ତ ମନ ଯେ ତ କୁଆଡେ କଣ ବୁଲିବେ ଭଲ ଭଲ ଜିନିଷ ଦେଖିବେ ନୂଆ ଜିନିଷ ଦେଖିବେ। ତାଙ୍କ ମାଇଣ୍ଡିରେ ସେଇଟା ପଶିବ ନୁହଁ ଜିନିଷ ଦେଖିଲେ।
ହଁ ଆଜିକାଲି ଆଜିକାଲି ଛୁଆ କଣ କହିଲ ବେଶି ମାନେ ମୋବାଇଲ ୟୁଟ୍ୟୁବୁ
ମୋବାଇଲ ୟୁଟ୍ୟୁବ ଏଇରା ଦେଖିବେ ହଁ ଏଡଭାନ୍ସ ହେଇଯାଉଛନ୍ତି ସବୁ। ଫୋନ୍ ଦେଖିବା ଆମପୁଅଟା ସେମିତି ଆମପୁଅ ସେମିତି ଜିଦି କରୁଚି ଫୋନ ଫୋନ ଟୋଟାଲ ଆଲାଉ କରୁନି ସେ ଜିଦି କରୁଛି ଫୋନ ନ ଦିଆ ଫୋ ଫୋନ ଦିଅର ଖାଇବି ଫୋନ ଦେଲେ ଶୋଇବି ମୁଁ ଦେଖି ଦେଖି ଆ ଫୋନ ଅଭ୍ୟାସ କରିଦେଲେ ଫୋନ ଗୋଟେ ରହଯିବ।
ନାଇଁ ସେଇଟା ସତ କଥା, ମୁଁ ଫାଷ୍ଟ ଫାଷ୍ଟ ସିନା ଫୋନ ଦେଇଦେଲି, ତାପରେ ମୁଁ ବହୁତ ହଇରାଣ ହେଲି ତାପରେ ପୁରା ତାଗିଦ ମୁଁ କହିଲି ଆଉ ଫୋନ ଦେଖୁନାହାନ୍ତି, ହାଲୋ
ହଁ ହାଲୋ କୁହନ୍ତୁ? ହାଲୋ
ହଁ ହାଲୋ ଶୁଭୁଛି। ହାଲୋ
ହାଲୋ, ମ୍ୟାଡ଼ାମ ଶୁଭନି ଆପଣଙ୍କ କଥା କିଛି ନେଟୱାର୍କ ପାଉନି ବୋଧେ, ପ୍ରୋବ୍ଲେମ୍ ରହୁଛି ନେଟୱାର୍କ ବର୍ଷା ପାଇଁ ଆଉ
ହଁ ଟିକେ ପ୍ରୋବ୍ଲେମ ରହୁଛି ବର୍ଷା ଯୋଗୁ ସୁବିିଲା ଏବେ ହାଲୋ ହାଲୋ ହାଲୋ ସୁବିଲା ହାଲୋ ହାଲୋ
ହାଲୋ
ହଁ ଶୁଭିଲା
ହାଲୋ
ଶୁଵିଲା ନେଟୱର୍କ ତ ଅଛି ଠିକରେ
ହାଲୋ
ସୁବିଲା। ହାଲୋ ହାଲୋ
ହାଲୋ
ଶୁଭିଲା
ହାଲୋ
ହଁ ହାଲୋ ନେଟୱାର୍କ ରହୁଛି ଯେ କିନ୍ତୁ କେମିତି ଜାଣି କଟି ଯାଉଛି ଶୁବୁନି, ମୁଁ ଜାଣି ପାରୁନି। ନେଟ ନେଟୱାର୍କ ଅଛି।
ଶୁଭୁନୁ କିଛି ମ୍ୟାଡାମ ନେଟାର୍ ନାହିଁ କିଛି
ନେଟୱାର୍କ ଅଛି କିନ୍ତୁ କଥା ଟା ଶୁଭୁନି ତମକୁ ତମ କଥାଟା ମତେ ଶୁଭୁଛି, ମୋ କଥାଟା ତମକୁ ଶୁଭୁନି ତମ କଥାଟା ମତେ ଶୁଭୁଛି।
ଆ ପ୍ରୋବ୍ଲେମ୍ କଣ ଅଛି? ନେଟୱାର୍କ ପାଉନି କଣ
ହଁ ମୋ ତ ଆପଣଙ୍କ କଥା ଟା ମତେ ଠିକ ରେ ଶୁଭୁଛି ପୁରା କ୍ଳିଅର ଭାବେ
ହାଲୋ
ହଁ ଶୁଭିଲା। ହଉଉ ଦୁଇ ମିନିଟ ଧରି ଧରିଥାନ୍ତୁ ନ ଶୁଭିଲେ ବି କପ କମ୍ପ୍ଲିଟ ହେଇଯାଉ।
ହୁଁ ହାଲୋ
ହଁ ହାଲୋ ସୁବିଲା। ହାଲୋ ହାଲୋ ହାଲୋ ହାଲୋ ହାଲୋ ଆମର ତ ନେଟୱାର୍କ ଅଛି ତମର ତମର ନଥିବ ଟିକେ ହଁ ହାଲୋ ସୁଭିଲା
ହାଲୋ ହଁ ହାଲୋ
ହଁ ଶୁଭୁଛି ନା ଶୁଭୁନି।
ମ୍ୟାଡ଼ାମ କିଛି ଶୁଭୁନି।
ମୋ ମୋତେ ତୋମ କଥା ଟା ପୁରା କ୍ଲିୟର୍ ଭାବେ ଶୁଭୁଛି।
ପ୍ରୋବ୍ଲେମ୍ ରହୁଚି ବର୍ଷା ଟାଇମ୍ ରେ କିଛି ଶୁଭୁନି।
ଓହୋ! ଆଉ ଦି ଆଉ ଗୋଟେ ମିନିଟ୍ ଧରିଥାନ୍ତୁ କମ୍ପ୍ଲିଟ୍ ହେଇଯାଉ। ହାଲୋ।
ହାଲୋ।
ହୁଁ, ହାଲୋ।
ସେ ଆପଣଙ୍କ କଥା କିଛି ଶୁଭୁନି ମ୍ୟାଡାମ୍ ମୋତେ।
ମୋ ଆପଣଙ୍କ କଥା ଶୁଭୁଚି ମୋତେ। ହୋ ହଉ ଆଉ ବର୍ଷା ଯୋଗୁ ଟିକେ ଶୁଭୁନି ଆଉ ଏପଟେ ସେପଟେ ହେଇଯାଉଚି ଆଉ। ହୋ ହାଲୋ। ହାଲୋ। ହାଲୋ।
ହାଲୋ।
ହଁ।
ହାଲୋ।
ହାଲୋ।
ହାଲୋ।
ହ୍ୟାଲୋ। ନା ଶୁଭୁନି।